ହାଲୋ ହଁ କୁହନ୍ତୁ।
କେମିତି ଅଛନ୍ତି ବନ୍ଧୁ?
ହଁ ଭଲ ଅଛି।
ଆଚ୍ଛା ଏତେ ଦୁଃଖରେ କହୁଛନ୍ତି, କିଛି ଅସୁବିଧା ହେଉଛି କି ଘରେ?
ନାଇଁ ସେ ପଡ଼େ କିଛି ଅସୁବିଧା ନାହିଁ।
ତ ଏତେ ମନ ଦୁଃଖରେ କହୁଛନ୍ତି।
ନାଇଁ ଯେହେତୁ ଟିକେ ତ ବର୍ଷା ଋତୁ ଏବେ ଆସୁଅଛି, ସେଥିପାଇଁ ଟିକେ ଥଣ୍ଡା ହେଇଯାଇଛି। ସେଥିପାଇଁ ଆପଣଙ୍କୁ ଟିକେ ଲାଗୁଛି ଯେପରି କିି ମୁଁ ଦୁଃଖିତ ଅଛି କିମ୍ବା ଅନ୍ୟ କିଛି ବି ଭାବୁଅଛି।
ଆଚ୍ଛା ବନ୍ଧୁ ଟିକେ ବାହାରକୁ ପଳେଇ ଆସନ୍ତୁ। ବାହାରର ମଳୟ ପବନ ଯେପରି ଦଉଛି ଆପଣ କୁ ବହୁତ ଖୁସି ଲାଗିବ। ଏବଂ ବହୁତ
ହୋଉ। ଆଜ୍ଞା ମୁ ବାହାରୁକୁ ପଳେଇ ଆସିଲିଣି। ଯେହେତୁ
ଆଛା। ବନ୍ଧୁ
ହୁଁ କୁହନ୍ତୁ।
ସେ କଣ ହେଇଛି?
ଆଜ୍ଞା ନାଇଁ ଟିକେ ଗାଁରେ ଥିଲା ଜଣଙ୍କର ହଁ ବାହାଘର ଭୋଜି ସେଥିପାଇଁ ଯାଇଥିଲି ସେଠି ଖାଇବାକୁ।
ସେଠାରେ ଆପଣ କଣ କଣ ଖାଇଲେ?
ଆଜ୍ଞା। ଆ ସେଠାରେ ହେଇଥିଲା ମାଂସ ହେଇଥିଲା ଏବଂ ବିଭିନ୍ନ ଅ ଘାଣ୍ଟ ହୋଇଥିଲା ଏବଂ ଖଟା ହୋଇଥିଲା ଏବଂ ବିଭିନ୍ନ ପ୍ରକାରର ମିଷ୍ଟନ ହେଇଥିଲା। ଆଉ ଷ୍ଟାର୍ଟର ରେ ହେଇଥିଲା ଥଣ୍ଡା ଆଇସ୍କ୍ରିମ ହେଇଥିଲା। ଏବଂ ଗୁପଛୁ ଗୁଡିକ ହେଇଥିଲା। ଆପଣ ଆଉ ଆପଣ କଣ ଆଜି ଖାଇଛନ୍ତି କୁହନ୍ତୁ?
ବନ୍ଧୁ ଆଜି ତମର ରବିବାର। ଯେପର କିି ମୋର ଦୁଇଟି ଚକ୍ଷୁ ଉ ଖରାପ ଥିବାରୁ ଆମ ଘରେ ଉଁ ଏକ ଓଷା ରଖିଛନ୍ତି ରବିବାର ଦିନ। ଯେପରି କି ରବିବାର ଦିନ ଆମିଷ ନ ଖାଇବାକୁ ଏବଂ ଭଗବାନ ସୂର୍ଯଦେବତା ଙ୍କୁ ଉଁ ପାଣି ଅର୍ପଣ କରିବାକୁ ଏବଂ ଉ ନିଜର ଗ୍ରାମ ଦେବନ୍ତୀ କୁ ପୂଜା କରିବାକୁ। ତ ବନ୍ଧୁ ସେହିପରି ମୋର ଆଜି ଆମିଷ ମୁଁ ଖାଉ ନାହିଁ ରବିବାର ଦିନ ଏବଂ ତାପରେ ମଧ୍ୟ ବନ୍ଧୁ ଆଜି ମୁଁ ଉ ଖାଇ ଥିଲି ସକାଳୁ ତ ବନ୍ଧୁ ମୁଁ କିଛି ଖାଇ ନଥିଲି ଏବଂ ଅ ମୁଁ ଆଜି ଖାଇଥିଲି ମଧ୍ୟାହ୍ନ ଭୋଜନରେ ପଖାଳ ଭାତ। ତ ଏବଂ ଆଳୁ ଚକଡା ଏବଂ ପୋଟଳ ଭଜା। ତାପରେ ବନ୍ଧୁ ମୁଁ ଶୟନ କରିଥିଲି। ଶୟନ କରି ଦିନ ଚାରିଟା ବେଳେ ଉଠି ମୁଁ ମଧ୍ୟ ଟିକେ ଏ ଆମ ଘର ପାଖରେ ଖେଳୁଥିଲି। ତାପରେ ସନ୍ଧ୍ୟା ସମୟରେ ମୁଁ ଆମର ବଜାର ଆଡେ ବୁଲିବାକୁ ଯାଇଥିଲି।
ଆଜ୍ଞା। ଖୁବ ଆପଣ ତାହେଲେ ଆପଣ ଯୋଉ ଖେଳିବାକୁ ଯାଇଥିଲେ ଆପଣ ଯୋଉ କହୁଥିଲେ ଆପଣ ଘର ପାଖରେ କି ଗ୍ରାମ ଦେବତୀଙ୍କ ପାଖରେ ଯାଇଥିଲେ ଖେଳିବାକୁ ଆପଣ।
ହଁ ବନ୍ଧୁ ସେଇଠିକି ଯାଇଥିଲେ ଆପଣ କେମିତି ଜାଣିଲେ?
ଆଜ୍ଞା ମୁଁ ମଧ୍ୟ ଜାଣିଥିଲି। ଯେହେତୁ ଜଣେ ମୋ ସାଙ୍ଗ ତାଙ୍କ ଅ ତ ତାଙ୍କ ଷ୍ଟୋରି ପକେଇ ଥିଲେ ମୁଁ ଦେଖିଥିଲି ସେଥିରେ ଦେଖି ଏବଂ ଅ ଭାବିଲି କି ସିଏ ଆପଣଙ୍କ ଗ୍ରାମରେ ଏଇ ଖେଳଟି ହେଉଛି। ସେଥିପାଇଁ ଭାବିଲି ଆପଣ ମଧ୍ୟ ସେଥିରେ ଖେଳୁଥିବେ।
ଆଚ୍ଛା ବନ୍ଧୁ ଆପଣଙ୍କର ସାଙ୍ଗ ଏକ ଗଳ୍ପ ପକେଇଥିଲେ ଆପଣ ଦେଖିଥିଲେ।
ଆଜ୍ଞା।
ତ ସେଇପରି ବନ୍ଧୁ। ଦେଖନ୍ତୁ ଗଣମାଧ୍ୟମର ଯୁଗ କିପରି ହେଲାଣି? ଆପଣଙ୍କର ଗ୍ରାମ କେଉଁଠାରେ ଆ ଆମ ଗ୍ରାମ କେଉଁଠାରେ ଲୋକମାନେ ଆମ ଗ୍ରାମରେ କଣ ହେଉଛି? ଆପଣ ଜାଣିପାରୁଛନ୍ତି ଆ ପଣଙ୍କ ଗ୍ରାମରେ ଯାହା ହଉଛି ମୁଁ ମଧ୍ୟ ଜାଣିପାରୁଛି ତ ସେଇ ପରି ଏକ ସ ସରକାର ବା ଏକ ଯେଉଁମାନେ ଉଦ୍ଭାବନ କରିଛନ୍ତି ଏପରି ଉଁ ଜିନିଷକୁ ତାଙ୍କୁ ମୁଁ ନମସ୍କାର କରିବି ଏବଂ ତାଙ୍କୁ ମୁଁ ସମ୍ମାନ ଜଣାଇବି ଯିଏ କି ଦୂର ଦୂର ଦୂରାନ୍ତରୁ ଆମେ କଥା ଶୁଣି ପାରୁଛୁ।
ଆଜ୍ଞା ଆପଣ ଯୋଉ କହିଲେ କି ଆ ଯେଉଁମାନେ ତିଆରି କରିଛନ୍ତି କିମ୍ବା ବନେଇଛନ୍ତି ଏ ଯନ୍ତ୍ର ଗୁଡ଼ିକୁ ଆପଣ ତାଙ୍କୁ ଧନ୍ୟବାଦ କରୁଛନ୍ତି ଏବଂ ପ ଆଁ ଆପଣ ତାଙ୍କୁ ଧନ୍ୟବାଦ କହୁଛନ୍ତି। ଆପଣ ସେଥିପାଇଁ ଆଉ କିନ୍ତୁ ଜାଣିନାହାନ୍ତି ଆପଣ ତାର ଉପକାର ଆଉ ଅପକାର ମଧ୍ୟ ଅଛି ସେ ଜିନିଷ ଜି ଯନ୍ତ୍ର ଗୁଡ଼ିକର।
ଆଚ୍ଛା ଉପକାରିତା ବନ୍ଧୁ କଣ ମତେ ଜଣାନ୍ତୁ ଅପକାରିତା କଣ ବନ୍ଧୁ?
ଆଁ ଆଜ୍ଞା ପୂର୍ବ କାଳରେ ଜାଣି ଥିବେ ଆପଣଙ୍କୁ ଯେହେତୁ ଦୂରରେ ଥିଲେ କିଛି ସମ୍ପର୍କ କରିବା କଷ୍ଟକର ହଉଥିଲା ଯାହା ଫଳରେ କି ଆମେ ଚିଠି କିମ୍ବା ଅନ୍ୟ କୌଣସି ମାଧ୍ୟମରେ ଆମେ ଆ କୌଣସି ବାର୍ତ୍ତା ଅନ୍ୟ ପାଖକୁ ପହଞ୍ଚଉଥିଲେ। କାରଣ ସେ ଚିଠି ଗୁଡ଼ିକ ବହୁ ଦିନ ଦିନ ଧରି ରହିଯାଉଥିଲା ଏବଂ ଆ ବହୁତ ଦିନ ପରି ଯଦି ଆଜି ଆମେ ପତ୍ରଟି ପଠଉଥିଲେ ଯାଇଙ୍କି ଦଶ ଦିନ କିମ୍ବା ପନ୍ଦର ଦିନ ପରେ ତାଙ୍କ ପାଖରେ ପହଞ୍ଚୁଥିଲା ଏବଂ ଯଦି ଆପଣଙ୍କ ଜାଣିଥିବେ ଯଦି ବହୁ ଦିନ ତଳେ ଯଦି କି ଛି କାହାର ବାହା କିମ୍ବା ବାପା ମରିଛନ୍ତି ସେ ବହୁତ ବାହାରେ ଅଛନ୍ତି ତାଙ୍କୁ ପ ପ୍ରିଣ୍ଟି ପଠାଯାଇଛି ସେଦିନ ଦ ସେଥିପାଇଁ ଦଶ ଦିନ କିମ୍ବା ପାଞ୍ଚ ସାତ ଦିନ ହେଇଯାଇଥିଲା ଯହାଫଳରେ କି ତାଙ୍କର କର୍ମ ଗୁଡ଼ିକ ସରି ଯାଇଥିଲା। ପହଞ୍ଚିଲା ସମୟ ପର୍ଯ୍ୟନ୍ତ ଏବେ ତାର ଏତେ ଇଏ ନାହିଁ ସେଥିପାଇଁ ସିଏ ଏବେ କିଛି କ୍ଷଣରେ କ ଫୋନ ଟି ଧରି କଲ ଟି କରିଦଉଛନ୍ତି କିମ୍ବା ଆପଣଙ୍କର ଏହା ହେଇଛି ଆପଣ ଜଲଦି ବୁ ବହୁତ ଶୀଘ୍ର ସେଟା ପହଞ୍ଚି ଯାଉଛି ବାର୍ତ୍ତାଟି ବହୁତ ଜଲଦି ସେଟା ଆପଣ ଆପଣଙ୍କର ଉପକାରିତା ହେଲା ଗୋଟେ। ଆଉ ଅପକାରିତା ହଉ ଚି ଫୋନ୍ ଦ୍ଵାରା ଏବେ ବିଭିନ୍ନ ପ୍ରକାରର ଆପଣ ଜାଣିଥିବେ ଠକାମି ଏବଂ ଜା ଲିଆତି କରାଯାଇ ପାରୁଛି କରାଯାଇ ଆ ବହୁତ ଆର୍ଥିକ ଉଁ କ୍ଷତି ତି ଏବଂ ଆ ମାନସିକ କ୍ଷତି ମଧ୍ୟ ହେଉଛି ଯାହା ମା ଯୋଉ ଛୁଆ ମାନେ ସେ ଫୋନ ଟିକୁ ଧରୁଛନ୍ତି ଏବଂ ତା ଠା ରେ ମଜି ଯାଉଛନ୍ତି ଆ ସେ ଫୋନ ଟିକୁ ଚଲାଉଛନ୍ତି ଯାହା ମାନସିକ ସନ୍ତୁଳନ ତାଙ୍କର ବଦଳି ଯାଉଛି ଏବଂ ଆ ସେ ବିଭିନ୍ନ ମାନସିକ ଆ ମାନସିକ ଅସୁସ୍ ଅସୁସ୍ଥତା ଅନୁଭବ କରୁଛନ୍ତି।
କହିବା ଅନୁସାରେ ଆହୁରି ବି ଅପକାରିତା ଅଛି ବନ୍ଧୁ ଆହୁରି ଉପକାରିତ ଅଛନ୍ତି ଆପଣ କିଛି ଛାଡ଼ିଛନ୍ତି ସେଗୁଡିକୁ ମୁଁ ପୂରଣ କରୁଛି ମୋବାଇଲ ଦେଖିବା ଦ୍ଵାରା ବନ୍ଧୁ ଉଁ ବା ଆ ସେଇ ଯ ମୋବାଇଲ ଦେଖିବା ଦ୍ଵାରା ଅ ଲୋକମାନଙ୍କର ଅ ଚକ୍ଷୁ ଖରାପ ହେଉଛି ଏବଂ ଉଁ ମୋବାଇଲ ଖେଳି ମ ମୋବାଇଲ ଦେଖିକି ମଧ୍ୟ ଲୋକମାନେ ମଧ୍ୟ ପାଗଳ ହେଇଯାଉଛନ୍ତି। ଯେପରିକି ଆମର ଅ
ଉ ଭିଡିଓ ଗେମ୍ ହଉ କି ଉଁ-ଉ-ଉ ଜୁଆ ଖେଳ ହେଉ ଲୋକମାନେ ଖେଳି ବା ପିଲାମାନେ ଖେଳି ତାଙ୍କର ବହୁତଅପ ଅପକାରିତା ବା ଠ କାମି ମଧ୍ୟ ଶିକାର ହଉଚନ୍ତି କିନ୍ତୁ ଉପକାରିତା ହେଲା ବନ୍ଧୁ ଆହୁରି ଅଛି ମଧ୍ୟ ଆପଣ ଛାଡିଦେଲେ। ଯେପରିକି ଉପକାରିତା ହଉଛି ମୋବାଇଲ ଦ୍ୱା ମୋବାଇଲ ଥିବା ଦ୍ଵାରା ମନୁଷ୍ୟ ଅ-ଅ-ଅ ମନୁଷ୍ୟ ନୁଷ୍ୟଙ୍କର ଉ ଚିନ୍ତିତ ଥିଲେ ବା ତାଙ୍କର କୌଣସି ପ୍ର ପ୍ରକାର ଅସୁବିଧା ଥିଲେ ସେ ମୋବାଇଲ ଦ୍ଵାରା ତାଙ୍କର ଉଁ-ଉ-ଉ-ଉମ୍-ମ୍ ଯେପରିକି ଗି ଗୀତ ଶୁଣିବା ଯେପରିକି
ହୁଁ।
କରିକି କଥା କରି କଥା ହେବା ତାଙ୍କ ବନ୍ଧୁଙ୍କ ସହିତ ଯୋଗାଯୋଗ କରିବା ସେଇପରି ଭାବରେ ତାଙ୍କ ମନ ଉ-ଉ ବହୁତ ଖୁସି ରହୁଚି।
ଆଜ୍ଞା, ଆଉ ଗୋଟେ ଆଜ୍ଞା ଆହୁରି ଉପକାରିତା ଅଛି ଯାହା ହଉଚି ଆଗ କାଳରେ ଯଦି କୌଣସି ପ୍ରାକୃତିକ ବିପର୍ଯ୍ୟୟ ଆସିବାକୁ ଯାଉଥିଲା କିମ୍ବା ବାତ୍ୟା କିମ୍ବା ଆ ସୁନାମି ଆସି ଯାଉଥିଲା ଲୋକମାନେ ଜାଣି ପାରୁନଥିଲେ ବହୁତ ଲୋକଙ୍କର ଅ ଜୀବନ ଯାଉଥିଲା ଏବଂ ବହୁତ କ୍ଷୟକ୍ଷତି ହେଉଥିଲା ଯେହେତୁ ଏବେ ଅ ଆଧୁନିକ ଯୁଗ ସେଥିପାଇଁ ଜାଣି ରି ଗକ୍ ଯ ଏବେ ଏ ଯନ୍ତ୍ର ଗୁଡିକ ବାହାରିଗଲା ଏବଂ ଆ ପ୍ରାକୃତିକ ବିପର୍ଯ୍ୟୟରେ ଆମକୁ ବହୁତ ପୂର୍ବରୁ କିଛି ମାସକ ପୂର୍ବରୁ କିମ୍ବା ଅ ବହୁତ ଦିନ ପୂର୍ବରୁ ତାର ସୂଚନା ଆମକୁ ମିଳିଯାଉଚି। ସେଥିପାଇଁ ଆମେ ସୁରକ୍ଷିତ ଏବଂ ସୁରକ୍ଷିତ ଜିନିଷ ଗୁଡିକ ନେଇ ଆଉ ସୁରକ୍ଷିତ ସ୍ଥାନ କୁ ଯାଇ ପାରୁଛେ। ସେଟା ବି ଉପକାରିତା ଏବଂ ଅପକାରିତା ହଉଚି ବନ୍ଧୁ ଗୋଟେ କଥା ହଉଚି ଆ-ଆ-ଆ ଫୋନ୍ ଦ୍ଵାରା ଆ-ଆ-ଆ
ବନ୍ଧୁ-ଉ-ଉ ମୋ ମୋବାଇଲ ମୋବାଇଲ ଦ୍ଵାରା ଦ୍ଵାର ବା ଇତିହାସ ଦ୍ଵାରା ଆମେ ମଧ୍ୟ ଦଶ କିମ୍ବା ପନ୍ଦର ଦିନ ପୂର୍ବରୁ ଆମେ ଜାଣି ପାରୁଥିଲୁ। ବୁଝିଲେ କି ବନ୍ଧୁ ତ ସେଇପରି ଉ-ଉ-ଉ-ଉ-ଉ ମୋବାଇଲ ଦ୍ଵାରା ଆମର ଯେପରିକି-ଇ-ଇ-ଇ ଆଧାର କାର୍ଡ ଯେମିତି କା ଆମ ପରିଚୟ ପତ୍ର ତେ ମଧ୍ୟ ନମ୍ବର ରହୁଚି। ଯଦି ଉଁ ଯନ୍ତ୍ର ଗୁଡିକ ନଥାନ୍ତା ତାହେଲେ ଉ-ଉ-ଉ-ଉ ନମ୍ବର ଗୁଡିକର କିଛି ମୂଲ୍ୟ ନଥାନ୍ତା। ବୁଝିଲେ, ସେହିପରି ଭାବରେ ଆଉ ଆପଣ କଣ କୁହନ୍ତୁ।
ଆଜ୍ଞା ଆପଣ ଯାହା କହିଲେ ଆପଣ ଯୋଉଁ ଗୁୁ ଵସ୍ତୁ କିମ୍ବା ଯେଉଁ ଗୁଡିକ ଆମେ ଅ ଆମ ସାଙ୍ଗରେ ରଖିପାରୁନେ ଯଦି ଆପଣ ଦ କିଛି ସମୟ ଆମେ ଯାତ୍ରା କରୁଛେ କେଉଁ ସମୟରେ ଆମ ପାଖରେ ଆମର ଗାଡିରୁ ପତ୍ର ଗୁଡିକ ନାହିଁ ଏବଂ ଆ ଆମ ଯନ୍ତ୍ରରେ କିନ୍ତୁ ଅଛି ଆମ ଫୋନରେ ଅଛି ସେଥିପାଇଁ ଆମେ ଏ ସେଠି ଆମ ଫୋନ ଟି ର ଉପକାରିତା ଗୋଟେ ହେଉଚି। ଠିକ୍ ଆମ ଫୋନରେ ଆମ ପତ୍ର ଗୁଡିକ ଦେଖିପାରିବା କି ଦେଖନ୍ତୁ ଏଇଟା ମୁଁ ଏବଂ ଆ ମୋର ଗାଡି ଚଳେଇବାର ପତ୍ର ଅଛି। ଆ ସେଥିପାଇଁ ସେଟା ବି ଗୋଟେ ଉପକାରତା ହଉଚି।
କିନ୍ତୁ ଏମିତି ବିଭିନ୍ନ ପ୍ରକାର ଯନ୍ତ୍ର ଅଛି। ଉ-ଉ-ଉ-ଉ ଯେତିକ ଯେତିକି ମନୁଷ୍ୟ ଜୀବନ ପ୍ରତି ବା ସମାଜ ପ୍ରତି ଉପକାରିତା ସେ ତିକି ମଧ୍ୟ ଅପକାରିତା ସେହିପରି ଭାବରେ ଏହାକୁ ପେଶା କରିବା ଭଲ ନୁହଁ ବୁଝିଲେ କି ବନ୍ଧୁ ସ ସବୁ କିଛି ସେ ମାପିଚୁପି ଏବଂ ଉ ବୁଝାମୁଣା କରି ଚଲାଇଲେ ଅତ୍ୟନ୍ତ ବେଶୀ ଦିନ ଚାଲିବ ଏବଂ କୌଣସି ପ୍ରକାର ଅସୁବିଧା ହବ ନାହିଁ ତ ବନ୍ଧୁ ମତେ ବର୍ତ୍ତମାନ ନିଦ୍ରା ଲାଗିଲାଣି। ବୁଝିଲେ କି ବନ୍ଧୁ ଗତକାଲି ମୋର ଅ ଚାକିରି କି ଯିବାର ଅଛି ତ ଆଜି ଛୁଟି ଥିଲା। ଥିବାରୁ ମୁଁ ଆପଣଙ୍କ ସହିତ ଏତେ ରାତି ସମୟ କି କଥା ହେଇପାରୁଛି ତେଣୁକରି ବନ୍ଧୁ ମୁଁ ବର୍ତ୍ତମାନ ଯାଉଛି ଶୟନ କରିବା ପାଇଁ କୁହନ୍ତୁ।
ଆପଣ ଯୋଉ କହିଲେ ସେଟା ବନ୍ଧୁ ଆପଣ ଗତକାଲି ଯିବେ ନୁହେଁ ଆପଣ ଆସନ୍ତା କାଲି ଯିବେ ଆପଣଙ୍କ ଚାକିରି କି।
ଆଚଛା ବନ୍ଧୁ ଯଦି ମୋର କିଛି ଭୁଲ ହେଇଯାଇଛି ତାହେଲେ କ୍ଷମା କରିବ ମୁଁ ଯଦି କିଛି ଭୁଲ କହିଛି ତାହେଲେ ମତେ କ୍ଷମା କରିବ।
ଆଜ୍ଞା ବନ୍ଧୁ ଶୁଭରାତ୍ରି।
ଶୁଭରାତ୍ରି।